ଶୁବ ସଖାଳ।
ହଁ ଶୁବ ସକାଳ।
ମୋ କତା ଶୁବୁଚି?
ହଁ ହାଲା।
ହୁଁ ଆଉ କଁ କରୁଚ।
ଉ କଁ କରିବି ଆ ବର୍ଷା ତ ଲାଗି ରହିଚି ଆଉ। କୁଆଡ଼େ ଘରୁ ବାଆରି ଯାଇ ହଉନି। ଏଇ ଘରେ ଶୋଇକିରି ମୋବାଇଲ୍ ଦେଖିଆ କଥା ଆଉ।
ଆଉ ଖାଇଥିଲ କଣ ସଖାଳେ?
ସକାଳୁ ଖାଇଥିଲି ଆମର ଯୋଉ ଚକୁଳି ପିଠଉ ଯଉ ଆଣ। ସେ ଥିଲା ତାଧେ ଛେନା ଗୁର ପକେଇକି ତାକୁ ଗୋଳେଇଥିଲି ଟିକେ ଖଟାଳିଆ ଲାଗୁଥିଲା ତ ଆଗେ ଛେନା ଗୁଡ଼ ମଗେଇକିରି ଭଲ୍ ଲାଗି ତେଲ ତେଲ ପକେଇକି। କରିକି ଯେନ୍ତି ବୁଢ଼ା ଚକୁଳି ଯୋଉ କହନ୍ତି ସେନ୍ତି କରିକି ଆମେ ହେଇଚି ଉଁ ଭାରି ଭଲ ଲାଗେ ଉଁ।
ହୁଁ ଆଉ ଆମେ ଆଜି କଥାହବା ଜନ୍ମାଷ୍ଟମୀ ବିଷୟରେ। ଯେଏତୁ ଆଗକୁ ଆସିବ ଜନ୍ମାଷ୍ଟମୀ ତା ବିଷୟରେ କଥା ହେବା। ଯୋଉଟା କି ଶିକୁ ଶ୍ରୀକୃଷ୍ଣଙ୍କର ଜନ୍ମ ଦିନ। ଉଁ ତା ବିଷୟରେ କତ୍ ହଁ ବା ଆ ଆଉ ଜନ୍ମାଷ୍ଟମୀ ତ ବହୁତ୍ ବଡ଼ ପର୍ବ ଶ୍ରୀକୃ କୃଷ୍ଣଙ୍କର ଆଉ ଉଁ ସେ ବର୍ଷାରେ ତ ଜନ୍ମଦିନ ତାଙ୍କର ବର୍ଷାଦିନେ ଜନ୍ମ ହେଇଥିଲେ। ମାନେ ସେ ଯୋଉ ଦିନ ଜନ୍ମ ହେଇଥିଲେ ସେ ଦିନ ହଁ ଶାତ ଖଣ୍ଡ ମେଘ ଏକାଠି ହେଇଥିଲା।
ଏକାଠି ହେଇଥିଲା ହଁ କୁଷ୍ଟ ପକ୍ଷ ଅଷ୍ଟମୀ ତିଥିରେ ତାଙ୍କର ଜନ୍ମ ରାତି ବାରଟାରେ।
ରାତି ବାରଟା ଜନ୍ମ ହେଇଥିଲେ ତାପରେ ସିଏ ଗୋଟେ କାରାଗାର ମଧ୍ ରେ ଜନ୍ମ ହେଇଥିଲେ ସେ ଯେମିନ୍ତି ଜନ୍ମ ହେଲେ କାରାଗାରରୁ ମାନେ ଯୋଉ ତାଙ୍କ ମାଁଙ୍କ ଦେହରେ ପଡ଼ି ଥିଲା ଶିକୁଳି ସେ ଆପେ ଆପେ ଖୋଲି ଖୋଲିଗଲା।
ଅ ହେଁ।
ତାପରେ ହୁଁ ଆଉ ସେ ଯେତିକି ବେଳେ ଜନ୍ମ ହେଇଥିଲେ
ଲିଟୁଅନା ଟିକେ ସାଉଟୁ କମେଇଲ। ହଁ। ତାପରେ ବସୁଦେବ ତାଙ୍କୁ ଆଣିଆକୁ ଯାଇଥିଲେ। ଉଁ ଏ ମାନେ କଂସ ମାରିଦବ ବସୁଦେେବ ତାଉଁ ଆଣିଆକୁ ଯାଇଥିଲେ ଉଁ ସିଏ ଯେତେବେଳେ ଆଣିଆକୁ ଗଲେ ଏ ଯମୁନା ନଦୀ ତାଙ୍କ ବାଟ ଛାଡ଼ିଦେଇଥିଲା ସେ ଗୋଟେ ଟୋକେଇରେ ତାଙ୍କୁ ଧରିକି ଆଣି ସେ ଯମୁନା ନଦୀରେ ଏଁ ତାପରେ ଉଁ ଏ ଥାପ ବି ବର୍ଷା ଯେହେତୁ ଜୋର୍ ରେ ହଉଥିଲା ସାପ ହଁ ନାଗ ସାପ ହୁଁ କାଳିଅ ସାପ ତାଙ୍କ ଫଣା ସାହାଯ୍ୟରେ ବର୍ଷା ରୁ ତାଙ୍କୁ ରକ୍ଷା କରି ଥିଲା ଆ ତାପରେ ଏ ତାଙ୍କ ଟ ଅ ଅଷ୍ଟମ ସପ୍ତମ ଝିଅ ହେଇଥିଲା ଅଷ୍ଟମରେ ଏ ତ୍ରୀକୃଷ୍ଣ ଜନ୍ମ ହେଇଥିଲେ। ତପେଁ ସାତଟା ଝିଅକୁ ସିଏ ମାର୍ ଦଉଥିଲା ସେଥିପାଇଁ ତାକୁ ବସୁଦେବ ଅ ନେଇ ଯାଇଥିଲେ ଏ ସେ କାରାଗାର ଭିତରୁମ କି ଜାଣିଲେ କଂସ ମାରିଦବ ବୋଲି ଆଉ ତାପରେ ସେିଏ ଯେମିତି ବଡ ହେଲା ଆ ମାନେ ଗୋପପୁରରେ ଯେମିତି ବଡ ହେଲା ଯେ ନ ରାଜାଙ୍କ ପାଖରେ ବଢୁଥିଲା ଗୋପୁରରେ ଯେମିତି ଜନ୍ମ ହେଲା ଯଶୋଦା ମାଙ୍କ ପାଖରେ ଁ ଆଉ ସେି ଲବଣୀ ସେ ବହୁତ ଖୁସି ବାସଆ ଥିଲେ ଲବଣୀ ବି ଗୋପୀ ମାନଙ୍କର ଘରୁ ଲବଣୀ ଚୋରି କରୁଥିଲେ ଉ ଆଉ ତାଙ୍କ ସ ଯୋଉ ରଖିଥାନ୍ତି ମଖନ ବା ଲହୁଣୀ ସେ ଚୋରି କରୁଥିଲେ ଆ ତାପରେ ସେ ଚୋରଇକି ଖାଇ ଦଉଥିଲେ ଗୋପୀମାନୋନ ତାଙ୍କୁ ଦଣ୍ଡ ଦେବା ପାଇଁ କହୁଥିଲେ କିନ୍ତୁ ସେ ଦଣ୍ଡ ଦେଇ ପାରୁନଥିଲେ ଏ ଆଉ ତାଙ୍କର ଫିଲି ଫିଲି ହସ ଦେଖି ନି ସେ ଦଣ୍ଡ ଦେଇ ପାରୁନଥିଲେ ଆଉ ତା ତାପରେ
ତାଙ୍କ ନାଁ ରେ ତାଙ୍କୁ ବଷାକୁ ଜନ୍ମାଷ୍ଟମୀ କହିଥାଉ ଆଉ
ହଁ ତାପରେ ବି ଶ୍ରୀକୃଷ୍ଣ ତ କାଳିଅ ଦଳନ କରି ଥିଲେ ସେି କାଳିଅ ନାଗ ଯିଏ ସେ ଯମୁନା ନଦୀ ରେ ରହିକି ଯମୁନା ନଦୀକୁ ବିଶାସ କରୁଥିଲା ଉଁ ତାପରେ ଶ୍ରୀକୃଷ୍ଣ କଣ କଲେ ନା ସେ କାଳିଅ ଦଳନ କାଳିଆ ସାପ ପାଖକୁ ଗଲେ ଉଁ ତାଙ୍କ ଉପରେ ନାଚିକି ତାଙ୍କ ଗର୍ବ ଅହଙ୍କାର ସବୁ ଭାଙ୍ଗିଥିଲେ ତାଙ୍କ ମୁଣ୍ଡ ଉପରେ ଉ ତାଙ୍କ କୋମଳ ପାଦରେ ନାଚିକି ତାପରେ ସେ କାଳିଆ ଦଳନର ଗର୍ବ ହଙ୍କାର ଭାଙ୍ଗି ଦେଇ ସେ ଦିନ ଠାରୁ ସେ ଯମୁନା ନଦୀ ଛାଡିକି ପଳେଇ ଯାଇଥିଲା କାଳିଅ ନା କହିଛି ଆଉ ତାପରେ ସେ ଯୋଉ ନାଚିଥିଲେ ଶ୍ରୀକୃଷ୍ଣ ତାଙ୍କ ପାଦରେ ଉଁ ତାଙ୍କ ପାଦ ଚିହ୍ନ କାଳିଆ ସାପ ଉପରେ ପଡିଥିଲା ହଁ ତାପରେ ଶ୍ରୀକୃଷ୍ଣଙ୍କ ପାଦରେ ତ ଘୁଙ୍ଗୁର ନୁପୁର ସବୁବେଳେ ଥାଏ ଆଉ ଙ୍କ ଗୋଟେ ବଂଶୀ ଥାଏ ବାସୁରୀ ଯୋଉଟା ତମ ବଂଶୀର ନାଁ ଆଉ ସେ ସବୁବେଳେ ବଂଶୀ ଫୁକିଥାନ୍ତି ସେ ଗାଈ ଚରିବାକୁ ମଧ୍ୟ ତାଙ୍କ ସେମାନଙ୍କ ସାଙ୍ଗରେ ଗାଈ ଚରିଆକୁ ବଣକୁ ଯାଆନ୍ତି ସେ ଏ ବକ୍ାସୁର କ ବି ମଧ୍ୟ ବଧ କରିଥିଲେ
ଆମେ ଆମେ ଆମେ ଆମେ କୃଷ୍ଣଙ୍କର ମାନେ ଏତେ ଶତ୍ରୁ କୃଷ୍ଣ ଯେୋଉଁ ମାରିଥିଲେ ଆମେ ଏତେ କଥା କାଇଁ ହବା ଆମେ ଆଉ କୋଉ ବିଷୟରେ କଥା ହବା ଆମେ ଜନ୍ମାଷ୍ଟମୀ ପର୍ବ ବିଷୟରେ କଥା ହଉଚେ ନା ଆଉ ତାଙ୍କ ଏତେ କଥା କାହିଁ କଥା ହବା ଆମେ ଆଉ କଉ ଆଡକୁ ନେଇ କଥା ହବା ଆଉ
କଣ ବିଷୟରେ କୁହ
ଆଉ ଜନ୍ମାଷ୍ଟମୀ କୃଷ୍ଣଙ୍କ ଆଷ ତାଙ୍କ ବାପା ମାଙ୍କ ପିତା ମାତାଙ୍କ ନାଁ ଟିକେ କହିବ
ତାଙ୍କ ମାତାଙ୍କ ନାଁ ହଉଛି ନନ୍ଦରାଜା ପିତାଙ୍କ ନାଁ ହଉଛି ଯଶ ଯଶୋଦା ମାତା ଯଶୋଦା ହ ପିତାଙ୍କ ନାଁ ନନ୍ଦରାଜା ମାତାଙ୍କ ନାଁ ଯଶୋଦା
ସଦା ଯି ଜନ୍ମ କରିଥିଲେ ସେ ମା ଗଲା
ତାଙ୍କ ନାଁ ଦେବକୀ ଦେବକୀ ତାଙ୍କୁ ଜନ୍ମ କରିଥିଲେ ଯଶୋଦା ତାଙ୍କୁ ପାଳିଥିଲେ
ଆମେ ଜନ୍ମାଷ୍ଟମୀ ଓଷା ବିଷୟରେ କଥା ହବା। ଆମେ ଜନ୍ମାଷ୍ଟମୀ ଓଷା ଆମର ଯୋଉମାନେ ଓଷା କରନ୍ତି ହଁ।
ଭାଗବତ ବହି ଯୋଉ ରହିଛି ଆମର ତାଙ୍କ ଜନ୍ମଦିନ ବି ସେଇଦିନ। ଭାଗବତ ବିଷୟରେ ଯାହା ସବୁ ଲେଖା ହେଇଛି। ହଁ ନିରାଟ ସତ କଥା ସେଇଟା ଭା ଭାଗବତରେ ଯୋଉସବୁ ଲେଖା ହେଇଛି ବହିରେ।
ହଁ ଜନ୍ମାଷ୍ଟମୀ ଯୋଉମାନେ କରନ୍ତି ସେମାନେ ଉପବାସ ରୁହନ୍ତି। ସେମାନେ ଚାରିଟା ବାଜିଲେ ଚାରିଟା ପର୍ଯ୍ୟନ୍ତ ରୁହନ୍ତି ତାପରେ ଭଗବାନ ଶ୍ରୀକୃଷ୍ଣ ଙ୍କୁ ଘରେ ପୂଜା ବିଧି ବିଧାନରେ କରି। କୁ ବସେଇ ଭୋଗ ନୈବେଦ୍ୟ ଦିଅନ୍ତି। ତାପରେ ଓଷା ଭଙ୍ଗ କରାଯାଏ ବିଭିନ୍ନ ମିଷ୍ଟାନ ଭୋଗ କରାଯାଏ। ତାପରେ ପୂଜା ଶେଷ କରାଯାଏ ୟାକୁ ଜନ୍ମାଷ୍ଟମୀ ଓଷା ବୋଲି କୁହନ୍ତି ଆଉ।
ହଁ।
ହଉ ଆଉ
ଜନ୍ମାଷ୍ଟମୀ ଓଷା କରିବା ଦ୍ଵାରା ବ ଶ୍ରୀକୃଷ୍ଣଙ୍କଳ ଶ୍ରୀକୃଷ୍ଣଙ୍କର ବହୁତ ଫଳ ବି ପ୍ରା ହୋଇଥାଏ କୃପା ବି ରହିଥାଏ।
ଫଳକୁ ଭଲ ପାଆନ୍ତି ଆଉ ଆଉ ସେ କଣ ଟିକେ କହିଦେଲ। ବର୍ଷା ପାାଗରେ କଣ ଖାଦ୍ୟ ଆହାର କରିଚ?
ଅଁ ଓଷା କଲେ ଭା
ନାଇଁ ନାଇଁ ଆଜି ଆଜି। ତା ପାଖରେ ଆଜି କଣ ଆହାର କରିଚ?
ଘରକୁ ଯାଉନୁ।
ବର୍ଷ ହଁ।
ଆଜି ମୁଁ ଖାଇଛି ରୁଟି ଆଉ ଭଜା।
ହୁଁ। ଭଲ ଖାଦ୍ୟ ଖାଇଚ ଆଉ ଆଜି ଆଉ ପଖାଳ ଖାଇନ ବର୍ଷା ଯହେତୁ ହଉଛି ଥଣ୍ଡା ହେଇଯିବ।
ହୁଁ।
ସେଥିପାଇଁ ଆ।
ତାପରେ ଉଁ ଶ୍ରୀକୃଷ୍ଣଙ୍କ ପାଇଁ ସେଦିନ ଅ ଜଣେ ଜଣେ ଉ ସା ଯୋଉମାନେ ରଖନ୍ତି ତାଙ୍କ ଘରେ ସେ ଦିନ ପିଲାମାନଙ୍କୁ ଭାଗବତ ଜନ୍ମ ଯୋଉଦିନ ସେମାନେ ଛୋଟ ପିଲାମାନଙ୍କ ପାଇଁ ମଧ୍ୟ ଖାଇବା ବି କରିଥାନ୍ତି ଦିଅନ୍ତି ଡାକିକି ଗାଁ ରେ।
ହଁ ହଁ।
ଆଉ ସଉଁ ଶ୍ରୀକୃଷ୍ଣ ବହୁତୁ ହୁଁ ଲହୁଣୀ ଖାଇବାକୁ ବି ମଧ୍ୟ ଭଲ ପାଉଥିଲେ। ଆଉ ତାଙ୍କ ସେଦିନେ ଶ୍ରୀକୃଷ୍ଣ ଦିନେ ମାଟିରେ ଖେଳୁ ଖେଳୁ ସେ ଦିନେ ମାଟିକୁ ଖାଇ ଦେଇଥିଲେ ଉଁ ଆଉ ସେ ଯଶୋଦା ମାଆ ତାଙ୍କୁ ମାରିବା ଭୟରେ ଅଁ ତାଙ୍କ ପାଟି କିି ଚିରିକି ଦେଖିଲେ ତାଙ୍କ ପା ପାଟିରେ ସାରା ବ୍ରହ୍ମାଣ୍ଡ ଦେଖା ହେଇଥିଲା।
ହଁ।
ଆଁ ସେଇଦିନ ଠାରୁ ସେ ତ ବ୍ରହ୍ମାଣ୍ଡର ସୃଷ୍ଟିିକର୍ତ୍ତା ନିଜେ, ଉଁ ବିଷ୍ଣୁଙ୍କର ଏକ ରୂପ। କୃଷ୍ଣ ଆଉ ଶ୍ରୀକୃଷ୍ଣ ବିଷୟରେ ଯେ ଯେତେ କହିଲେ ତ ସରିବନିଁ, ଉଁ ଜନ୍ମାଷ୍ଟମୀ ଗୋଟେ ଏମିତି ଏକ ପର୍ବ ଉଁ ଯୋଉଥିରେ ଖାଲି ଶ୍ରୀକୃଷ୍ଣଙ୍କର ମାନେ ଉ ମହତ୍ତ୍ଵ ରହିନି ଭାଗବତ ବହିର ମଧ୍ୟ ମହତ୍ଵ ରହିଛି।
ଗୀତା ଭାଗବତ ହଁ।
ହୁଁ ଗୀତା ଭାଗ ବତ। ତାପରେ
ହଁ।
ଉଁ ଅ ଭାଗବତରେ ଶହେ ଆଠଟି ଭାଗ ମଧ୍ୟ ରହିଛି।
ଅଠର ଅଧ୍ୟାୟ ଅଛି ଶହେ ଆଠ ଅଧ୍ୟାୟ
ହଁ ଶହେ ଆଠ ଅଧାୟ ତାପରେଁ ଉଁ ଶ୍ରୀକୃଷ୍ଣ ଉଁ ତାଙ୍କ ପିତାମାତାଙ୍କୁ ବି ବୋହୁତ୍ ଭଲ କହୁଥିଲେ ମା ଯଶୋଦା ଡରରେ ତାଙ୍କୁ ଦଣ୍ଡେ ବି ଛାଡୁ ନଥିଲେ କୁଆଡେ ଗଛପତି ଯାଉଥିଲେ ଆ ସେ ଯଦି ତାଙ୍କ ପଛ ପଛି ନ ଯାଇ ପାରୁଥିଲେ ତାଙ୍କ ସଖା ମାନଙ୍କୁ ମଧ୍ୟ ସେ ଗାଈ ଚରେଇଲା ବେଳେ ତାଙ୍କ ପଛରେ ପଠାନ୍ତି ତାଙ୍କୁ ଜଗିବା ପାଇଁ। ଯେହେତୁ ସେି ବହୁତ ଦୁଷ୍ଟ ଥିଲେ ସେଥିପାଇଁ ଯଶୋଦାମ ତାଙ୍କ ଗୋଡରେ ଘୁଙ୍ଗୁର ବାନ୍ଧିଥିଲେ। ଶ୍ରୀକୃଷ୍ଣ ଯୁଆଡେ ଯିବେ ସେ ଘୁଙ୍ଗୁର ଶୁଣିକି କି ଜାଣିପାରିବେ କି ଶ୍ରୀକୃଷ୍ଣ ଆସିଲେ ବୋଲି।
ଆସିଲେ ବୋଲି। ହଁ। ଆଉ ଶ୍ରୀକୃଷ୍ଣ କାହାକୁ ବେଶୀ, ତାଙ୍କ ଶ୍ରୀକୃଷ୍ଣ ତ ମାନେ ତାଙ୍କ ପ୍ରେମିକା କିଏ ଥିଲେ ଦୁଇ ଜଣ?
ଏ ସେ ରୁକ୍ମଣୀ ଥିଲେ ତାଙ୍କ ପ୍ରେମିକା। ରାଧା ଥିଲେ ତାଙ୍କ ପ୍ରେମିକା ରୁକ୍ମଣୀକୁ ସେ ବିବାହ କରିଥିଲେ।
ନାଇଁ ନାଇଁ ଆଉ ଜଣେ କିଏ ପ୍ରେମିକା ଥିଲେ? କିନ୍ତୁ ସ୍ତ୍ରୀ ହୋଇପାରିଲାନି, ହଁ।
ହୁଁ।
ଆଉ